ହାଲୋ।
ହଁ।
ହୁଁ କଣ କରୁଚ?
ବସିଛି ଆଉ ଏ ପ ବର୍ଷା ପବନ୍ ବୋହୁଜୋରେ ଉଠେଇଲାଣି। ସେଆଡେ ବର୍ଷା ପବନ କିଛି ହୋଉନି?
କଣ ଟେ? ପୁରା ଗଛ ପଛ ଭାଙ୍ଗିକି ପଡିଲାଣି।
ଓହୋ। ଆ ଆମର ଏଠି ବର୍ଷା ପବନ ହିଁ ବହୁତ ଜୋରେ ଖାଲି ହଉଚି
ହଁ। ପବନ ହଉଚି ଘଡଘଡ ଟିକେ ହଉଚି ଆଉ ହଉନି ଏତେ ଆଉ ବର୍ଷା ହଉନି।
ଆମର ଏପଟେ ର ବର୍ଷା ଖିଆ ପିଆ ସେପ୍ ହ୍ୟାଲୋ।